ହାଲ
ହଁ। କେମିତି?
ହାଲୋ। ହାଲୋ ଭାଇ ବି ଖାଇଲୁଣୁ ଆଁ?
ହଁ ମୁଁ ଖାଇକି ଏବେ ଉଠିଲି ବା ଦି ଉହୁଁ।
କଣ ଆଜି ର?
ପଖାଳ ଖାଇଦେବି ଦଶଟା ବେଳେ ଭଜା ପୁଟଳ ଆଳୁ ଭାଜି। ଆଉ ଏ ମେ ଗରମ। ଆଉ ଡାଲି ଶାଗ ଭଜା।
ଆଉ ଏ ଚେହେରା ଟା ଭ ଭଲ ଭାବ। ଚେହେରା ଟାକୁ ଭଲ ସଜେଇକି ରଖିଚୁ ଆଉ। ଏଇ ପାଗକୁ ପଖାଳ ଭଲ ତାଙ୍କୁ ନାଗୁଛି ଆଉ ଘର ଚାଉଳ ଭାତ ଆଉ।
କରିଚ ସବୁ ଖାଇବା ପିବା?
ଆମର ଅଣ୍ଡା ଝୋଳ। ଆଉ ଡାଲି। ଡାଲି ଭଜା ଅ ଝୋଳ। ଆଉ ପନିରି। ଉମ ଯେଉଁ ହେଇଛି। ଆଁ।
ଆସିଲେଣିି।
ଏ ନା ସେ ଆସିନାହାନ୍ତି ସିଏ ଆସ ନାହାନ୍ତି ସେଇ ଏଗାରଟା ସାଢେ ଏଗାରଟା ବେଳେ ରୁଟି ଖାଇକି ଗଲେ ମଝିରେ। ପଳେଇଥିଲେ କୁଆଡେ ପୁଣି ଆସିକି ଖାଇକି ଗଲେ। ପୁଅ ତ ଦିଥର ରୁଟି ଖାଇସାରିଲାଣି ପନିର ନଗେଇ ମୋ ଝିଅ ଏକାଥରେ ଗୋଟେରେ ଖାଇଲା ଭା ତ ମୁଁ ତାକୁ ରୁଟି ଦେଲିିନି ରୁଟି ଖାଇଲେ। କିଲୋ ଉଠିଲା ବାରଟା ନା ଫୋନ ଟିପି ଟିପି ପରିସ୍ରା ଗଲା ଆଡେ ଦା
ହଁ ଏତେ ବେଳେକେ ଉଠୁଛି ଖାଉଛି।
ମାନେ ଗୋଟେ ହେଲାଣି ଆଉ ରୁଟି କଣ ହେଇଛି କହନି କାଲି ରୁଟି ଖାଇକୀ ଆ ଭାତ ଖାଇନି ମୁଁ କହିନି ଆଜି ଭା ଭାତ ଏକାଥରେ ଖାଇଦେ ଆଉ ଭାତ ଖାଇଦେଲା ତାର ମୁଁ ବି ଭାତ ଖାଇସାରିଲିଣି ମତେ ବି ଭୋକ ହେଲା ଖାଇଦେ। ହଁ ତିନି ଜଣ ନା ଆଜି ତାଙ୍କ ମୁ କଣ ହଉଛି ତା ବଡ ମାର ନା ଖାଇନାହାନ୍ତି ଖାଇବେ ଏଇନା। ଏ ଆମ ଗାଈ ଦେହ ଭଲ ନାହିଁ ବାଛୁରୀ ଦେହ। ଭଲ ନାହିଁ ସବୁ ଠି ଖାଏ ଗାଈ କାଲି ଆଇ ପିଲା ଘରକୁ ବାଛୁରୀ ଟା ଆଇଲା ବୋଧେ କଣ ତା ଦେହ ହେଇ କିଛି ଭଲ ନାହିଁ ଆଉ। ହଁ ଏରା ମାସେ ହେଲା ଦି ମାସ ହେଲା ଆସୁନାହାନ୍ତି ଘରକୁ।
ହଁ ଗୋରୁ ମୁଣ୍ଡରେ ସବୁବେଳେ ଯାଉଛି କ୍ଷତି ହଉଛି ସବୁବେଳେ ଗୋଟେ କୁକୁର ରଖିଥିଲେ ଜମା ରହିଲାନି କେମିତି କୁଆଡେ ଗଲା ତା। ପାଇଲନି ପତା।
ହଉ ଆଉ ସେଇଆଉକୁ। ପେଜ ଫେଜ ତୋରାଣୀ ଫୋରାଣୀ ଦଉଛନ୍ତି। ସା-ନବୁ ଆସିଲେ ଖାଇବେ। ଛଣଗୁଡା ସବୁ ଛାତରେ କରି ଥିଲା ସବୁ ନେଇକି ଗୁହାଳେ ରଖିଲୁ ଆ ଇଏ ତା ମୁଣ୍ଡ କଣ ହଉଛି। କହୁଥିଲା ପୁରୀରୁ ଆଜି ଫେରିବେ ନା?
ଆଜି ଫେରିବେ ନା ପୁରୀରୁ? ହାଲୋ ହାଲୋ।
ମାନେ ଆଜି ପୁରୀରୁ ଫେରିବେ ନା ପୁ ଟୁଇକିଲି ହେରିକା ଟୁଇକିଲି ହରିକା ଆଜି ଫେରିବେ ନା ପୁରୀରୁ?
କିଛି ଶୁଭୁ ନାଇଁ ଶୁଭୁ ନାଇଁ ତ କିଛି ହାଲୋ।
ମୁଁ କହିଲି ତୋ କଥା କାଇଁ ଶୁଭୁନି।
ରେ ନୁହଁ ଆ ଏ କରିନଥିଲେ ରାମ ମନ୍ଦିର। ସେଠି ପ୍ରତିଷ୍ଠା ରଜ ଦିନରୁ ହେଇଛି। ପୁରା ଯୋଗ ସେଦିନରୁ ଚାଲିଛି। ଖାଇବା, ପିଇବା, ଭୋଜି ଭାତ।
ହଁ ଲୋ ଜଦୁଆ ପିଇସା ତା ଝିଅ ଛାଡିଥିଲା।
ପନା ପରେ ପୁଣି ହନୁମାନଙ୍କର ଯଜ୍ଞ କରୁଛନ୍ତି। ପୁରା ଆମ ଗାଁ ରେ ବୁଲିକି ସବୁ ଡାକୁଛନ୍ତି ଯାଇକି ଖାଇ ଖାଇବାକୁ ଅରୁଆ। ଆଉ ବର୍ଷା ଦିନ ରାତି ବେଳକୁ କିଏ ଯିବ।
ହଁ ଏରା କ କୋଉଠି ରାମ ମନ୍ଦିର ହଉଛି ତାଙ୍କ ଗାଁ ମୁଣ୍ଡରେ ହଁ।
କାଲି ବୋଧେ ସରିବ ନା କଣ?
ଶାଢ଼ୀ ପିନ୍ଧିଥିଲେ ଯଦୁଆ ପିଇସା ଝିଅ ଛାଡିଥିଲା। ଅନ୍
ଗାଇକି ଇ ଡାକ୍ତର ଡାକିକି
ନା ଲୋ ଗାଈ ଦିହ ଭଲ ଅଛି। ଏଇ ଯୋଉ ବାଛୁରୀ ଗୋଟେ ଛଡା ଥିଲା। ସେଇ ଛଡା ଟା ଦିହ ଭଲ ନାଇଁ କଣ କାଲି ଘୁମଉଥିଲା ଆଜି ବୁଲିକି ଚରିଲାଣି। ହଁ ତ ପୁଅ ଶୋଉଛି ନା ଖରାବଳେ?
ହାଲୋ।
ତୋ ପୁଅ ଶୋଉଚି ନା? ତ ପୁଅ ଶୋଉଛି ନା ଖରାବେଳେ?
ହାଲୋ।
ଆଉ ବିବାହ ବାର୍ଷିକ କେମିତି ପାଳନ କଲ?
ମାନେ ତ ପୁଅ ଶୋଉଛି ନା ହଁ ହାଁ?
ଆଉ ଭାଇ କଣ ଦେଇଥିଲେ ଉପହାର?
ଇଏ ଆନିିବର୍ସରି।
ହାଲୋ।
ଆନିଭର୍ସରୀ ରେ? ଅନିବର୍ଷରିରେ ହଁ
ଆ ଭଲ ଆଉ ଖାଇବା ପିଇବା ପୁରା
ତମ ଆନିବସରୀ ହେଲାନ୍
ହଁ ଆଉ ପୁଅ ଝିଅ କୁ ନେଇଁ ନ ଥିଲ?
ତମର ତ ଛବିଶି ବର୍ଷ ହେଲା ନା କଣ ହଁ ସେଇଠି ଠାକୁରଙ୍କୁ ଡାକୁଛୁ ବସିକି। ସକାଳୁ ରାତି ଏତି ପର୍ଯ୍ୟନ୍ତ ତାଙ୍କ ଦର୍ଶନ ପାଉଚୁ, ଆଉ କଣ?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
ଆଉ ସେ ଡାକ ଶୁଣିବେ ଆଉ ଶୁଭୁନି କଥା? ସେ କଥା ଆଉ କ ହଁ ହଁ
ହାଲୋ।
ହଁ। ମୋମ୍ ଭାନି ଏବେ ଶୋଇବ ଶୋଇବ?
ତମ ଗାଁ ରେ ଗୋଟେ ଥିଲା ପା ପିକନିକ ଜାଗା?
କୋଉଠି?
ବୁଲି ଯା ସବୁ
କାହିଁ ଏଇ ଯୋଉ ସଂସ୍କୃତି ଭବନ? ହଁ। ହଁ। ଆ ସଂସ୍କୃତି ଭବନ ଅଛି। କି ଇସ୍କନ୍ ଅଛି।
ହାଲୋ ଧାନ। ଧାନ ଏବସ ତଳି ପକେଇ ସାଇଲିଣି।
ତଳି ପକେଇକି ଗଜା ହେଇକି ଗଛ ହେଲାଣି। ବର୍ଷା ଦେଖୁନୁ ପହର ଦିନ ପାଣି ବୋଲି ଆଡେ ଢାଣିଲା ଆଡେ ନାଇଁ।
ଓ।
ଆଉକଁ ହଁ ବର୍ ଆଉ ସାଡେ ବୁଣା ବୁଣି କରି
ମୋ ଝିଅ ଭଲ ପାଠ ପଢୁଛନ୍ତି ନା?
ହଁ ଭଲଲ ପଡୁଚି।
। ପୁଅର କୋଉ ଶ୍ରେଣୀ ହେଲା?
ନବମ ହେଲା।
ଆଉ ଝିଅ?
ଏରା ହଁ। ହଁ ସେଇଭଳିଆଉ ମୁଁ ତ ଅଁ ଇଏ କୁଆଡେ ଗଲେ ତମେ ଲୋକ
ହାଲୋ।
ଲୋକ କୁଆଡେ ଗଲେ ତମ ଲୋକ କ
ହାଲୋ।
ତମ ଲୋକ ହାଲୋ ହାଲୋ ହାଲୋ।
ମୋ କଥା ସବୁ ଶୁଭୁଛି
ହଁ।
ମତେ ତ ଆସୁନି କିଛି ଆଉ ମୁଁ ଏଠି ବୋଧେ ପାଉନି କି କଣ ଟାୱାର
ତୋର ଟାୱାର ପାଉନାଥିବ
ଅ
ମଁ ତ ପାଏ ଆଉ କେତେ ମିନିଟ୍ ହେଲାଣି କଣ?
ଆଁ
କେତେ ସମମୟଲାଣି
ହାଲୋ କଣ କହିଲୁ?
ମୁଁ କହିଲି କୁଆଡେ ଗଲେ ତମ ଲୋକ ଶୋଇପହଡିଲେଣି ଶୁଭୁନି କିଛି।
ହାଲୋ ଏ ବର୍ଷ ରଜରେ ତମକୁ ଭାରି ଆମ ଓ ମାନେ ମନେ ପଡିଲ ତମେ ଆମର
କିଇ ମୁଁ କାଇଁ ମନେ ପଡୁଛି। ପଣସ ର ପାଚିଲେଣି ନା ମଞ୍ଜି ଦିଟା ପଠା ହଁ। ଆଉ ରଜ ଆଗରୁ ତ ଦେଖା ହେଇଯାଇଛି ସେଇଥିପାଇଁ ରଜରେ ଆଉ ଦେଖା ହେଲାନି
ରଜ ଆଗରୁ ସେ ରେଖାଟା କଣ ଅଛି।
ହୁଁ ଆଉ କଣ କରିବୁ ଆଉ ପଣସ ପଚିଲେଣିି ନା ପଣସ ପାଚିଲାଣି
ହଁ।
ପଣସ ପାଚିଲଣି ନା ହଁ ହାଲୋ।
ଦେଖିବା ବଞ୍ଚିଯକି ଥିଲେ ପୁଣି ଆଉ କେବେ ଦେଖାହବ ଭଲ ଦିନରେ ହଁ।
ହଁ ହଁ କିଏ ଜାଣିଛି କୋଉ ଦିନ ଦେଖାହବ।
ଆଉ କଣ କୁହ ତମର।
ହଁ। ଆଉ ତ।
ତୁମେ କୁଆଡେ ଯାଇଥିଲ ରଜରେ ବୁଲାବୁଲି କରିି?
ରଜରେ କିଏ କୁଆଡେ ଯାଉଛି କି ରଜ ଜ ମଉଜକୁ ଦେଖିବାକୁ ଥରେ ଯାଇଥଥିଲି ତ ହେତିକି ଆଉ ରାତି ନଅଟାରେ ଗନି ସାଢ଼େ ଦଶଟାରେ ଆଇନି ଆଉ ମୋ କଥା ଶୁଭୁଛି ନା ହାଲୋ। ମୋ କଥା ଶୁଭୁଛି ନା ହାଲୋ ହାଲୋ। ନା କଷ୍ଟା ସୁବୁନି। ହାଲୋ ହାଲୋ। ହଁ।